ହାଲୋ।
ହଁ କଁ କରୁଚ?
ବଇଚି ଆଉ।
ହଁ ବଇଁଚ?
ହଁ ବଇଛି ଆଉ ତମେ କଁ କରୁଚ?
ଏଇ ରୋଷେଇ କରୁଥିଲି ଆଉ।
ରୋଷେଇ କରୁଚୁ। ଓ ହଁ ଆଉ ଖାଇସାରିଲୁନା?
ହଁ ଖାଇନି ଆଉ ରୋଷେଇ ଚାଲିଚି ଆଉ ଖାଇବୁ କୁଆଡ଼େ ଏଇନା।
ଓହୋ ରୋଷେଇ ଚାଲିଚି ନା?
ହଁ ରୋଷେଇ ଚାଲିଚି।
ଅଁ ଆଉ?
ହଉ
ଦେହପା ସବୁ ଭଲ ହେଇଚିନା?
ହଁ ଦେହ ପା ଭଲ ଅଛି।
ଓହୋ। ନା ଆଉ
ଆଉ?
ଆଉ କଣ ତମର ରଜ କେମିତି ହେଲା?
ହୁଁ ଆମ ଆଡ଼େ ବହୁତ୍ ଭଲ ହେଇଚି ରଜ।
ଉଁ।
ହୁଁ।
ଉଁ ହୁଁ।
ଆଉ ତମ ଆଡ଼େ କେମିତି ରଜ କଣ?
ଆମ ଆଡ଼େବି ରଜ ହେମିତି ଭଲ ହେଇଚି ଇଆଡ଼େ କାମାକ୍ଷାରେତ ହଉଚି ମହୋତ୍ସବ। ମହୋତ୍ସବ ହଉଚି ଆଉ
ହୁଁ।
କଣ ତ କାମାକ୍ଷାରେ ମହୋତ୍ସବ ହଉଚି ତସବୁ ସେଲିବ୍ରେଟି ଫେଲିବ୍ରେଟି ଆସିଚନ୍ତି।
ଉଁ ହୁଁ।
ଆଉ ତମ ଆଡ଼େ କେମିତି କଣ କରିଚ?
ହୁଁ ଆମ ଆଡ଼େବି ସବୁ ଚାଲିଚି ମହୋତ୍ସବ ସେମିତି ଚାଲିଚି। ହଉଚିଯେ ସବୁକଥା ଭଲ ହଉଚି ଆଉ।
ଉଁ ହୁଁ। ସବୁ ଚାଲିଚି ନା?
ଆଉ ଭଲ ମାନେ ଭଲସେ କରା ହଉଚି ଆଉ।
ଅ ହ। ମୁଁ କରୁଚ ଆଉ ତ କରୁଛନ୍ତି ସମସ୍ତେ ସବୁଆଡ଼େ ତ କରୁଛନ୍ତି ଆଉ।
ଯୋଉ ଆଉ କଣ ଅଛି କି ସେମିତି ତମର ଆଉ କଣ ଇଛା ଥିବ?
ହଁ।
ହ୍ୟାଲୋ।
ଉଁ
ଆଉ କଣ ତମର ସବୁ?
ମୋର ଆଉ କଣ ସବୁ ଏମିତି ରଜ ତ ହଉଛି ମୁଁ ପିଠା ପଣା କରିଥି କରା ହେଇଥିଲା। ଆଉ ସମ ତେ ବୁଲି ଯାଇଥିଲୁ ମହୋତ୍ସବ ଦେଖି
ହଁ ଆଉ ତମଆଡ଼େ କେମିତି ରଜ ହଉଛି?
ହଁ ଆମ ଆଡ଼େ ଭଲ ରଜ ହଉଛି ବହୁତ ଭଲ ହଉଛି ରଜ।
ଉଁ ହୁଁ।
ରଛ ବହୁତ ଭଲ ହଉଚି ରଜରେ ସବୁ କିଛି ଚାଲିଚି ପିଠାପଣା ଚାଲିଥିଲା।
ହୁଁ।
ରଜରେ ସବୁ ପିଠା ପିଠାହବ ସବୁ କରାହୁଏ ରଜରେ ବହୁତ ମଜା ହୁଏ ଆଉ।
ଓ ହୋ।
ହୁଁ।
ହୁଏ ନାଁ କି? ହ ହଁ।
ଆଉ ତମର କଣ ସବୁ କୁହ ଭଲ ସବୁ ତାହେଲେ ନା?
ହଁ ଭଲ।
ଉଁ ହୁଁ।
ଆଉ ଏମିତି ସବୁ ଆଉ।
ଉଁ ହୁଁ। ମଞ୍ଚରେ ତାହେଲେ ସବୁ ମାନେଙ୍କ ଦରକାର ଏମିତି ନା।
ହୁଁ ପିଠା ହେଇଥିଲା ପିଠା ପଣା। ପିଠା ହେଇଥିଲା ବିରି ପିଠା ଆଉ ଚକୁଳି ପିଠା। ଚକୁଳି ପିଠା ହେଇଥିଲା ବିରି ପିଠା ହେଇଥିଲା ଆଉ। ହୁଁ କଣ ତ? ସବୁ ଚିକେନ୍ ମଟନ୍ କରିଥିଲା। ସବୁ ହେଇଥିବ ଆଉ ଭେରାଇଟ୍ ର ସବୁ କଥା କରାହେଇଥିବ ଆଉ।
ନା ସବୁ ଏମତି ସବୁ ପିଠା ହେଇଥିଲା।
ହୁଁ ହୁଁ ହୁଁ।
ଆଉ ତମର କଣ ରୋଷେଇ ଆଜି?
ଆମର ରୋଷେଇ ଏବେ ଚାଲିଛି ସେମତି
ଚାଲିଚି ସେମିତି ଆଉ।
ହ
ହଉ ଦୋଳି ଫୋଳି କଣ ହେଇଥିଲା ଦୋଳି କଣ ହେଇଥିଲା ଦୋଳି କଣ ରଜରେ।
ରଜରେ ଏମତି ସବୁ ତ ଚାଲିଚି ଆମର ରଜରେ। ହୁଁ ପିଠା ପଣା ଦୋଳି ହେଇଥିଲା ଆଉ ଚକ୍ରୀ ଦୋଳି ଲାଗି ଥିଲା ଆଉ ଲାଗିଥିଲା ଆ-ଚକିରି ଦୋଳି ଆଉ
ନିଶିଣି ଦୋଳି ହେଇଥିଲା ନିଶିଣି ଦୋଳି ହେଇଥିଲା କି ନା ନାଇଁ?
ଆଁ।
ଦୋଳି ହେଇଥିଲା କି ନା ନାଇଁ?
ହଁ ନେସିଣି ଦୋଳି ହେଇଥିଲା ନେସିଣି ଦୋଳି ଆଉ ଚକିରି ଦୋଳି ସବୁ ହେଇଚି ଆଉ। ଆଉ ସବୁ ଭେରାଇଟି ର ଦ-ଦୋଳି ହେଇଥିଲା ଆଉ।
ହଁ।
ତମର ସବୁ କିନ୍ତି ଦୋଳି ହେଇଥିଲା?
ଆମର ଇଆଡେ ସବୁ ଚକ୍ ଚକ୍ରୀ ଦୋଳି ହେଇଥିଲା ଯଉ ନିଶୁଣି ଦୋଳି ହେଇଥିଲା ଯଉ ଦୁଳି ହେଇଥିଲା। ଆଉ ହେଇଥିଲା ଯଉ ଚକା ଦୋଳି ହେଇଥିଲା ନଈରେ ଦୁଲି ହେଇଥିଲା ଆଉ ପଂହଁରା ଦୋଳି ହେଇଥିଲା।
ଉଁ- ହୁଁ।
ସବୁ ପ୍ରକାର ଦୋଳି ହେଇଥିଲା ଆଉ।
ଉଁ- ହୁଁ। ହଉ ଦୋଳି ସବୁ ହେଇଥିଲା ନୁହଁ କି?
ହୁଁ। ଆଉ ଆଉ କଣ ରଜରେ ଆଉ କଣ ସବୁ ମଜା କରିଚ? ଆଉ କଣ ମଜା କରିଚ ରଜରେ?
ସମସ୍ତେ ସମାନ୍ ହଁ- ସବୁ ବନ୍ଧୁବାନ୍ଧବ ସବୁ ଆସିଥିଲେ। ସବୁ ବନ୍ଧୁବାନ୍ଧବ ଗୁରା ଆସିଥିଲେ ଆଉ ଏମିତି ସବୁ ଖିଆ ପିଆ କଲେ ପିଠା ପଣା, କାକେରା, ପୋଡପିଠା ଆମର ତ ସଂକ୍ରାନ୍ତି ମେନ୍ ହଉଚି ଆମ ରଜ ଟା ରଜ ପର୍ବ ହଉଚି ମେନେ। ରଜରେ ଆମର ସବୁ ଭଲ ଭଲ ଆଇଟମ୍ କରି ଖାଇଥିଲୁ। ବାହାରେ ରଜରେ ଚକ୍ରୀ ଦୋଳି ରଜ ମହୋତ୍ସବ ରେ ସବୁ ଭୋଜିଭାତ ଖାଇଲୁ। ହୁଁ।
ଓହୋ ଆଉ ତାହେଲେ ଏମିତି ଚାଲିଚି ସବୁ କଥା ନା।
ହୁଁ।
ହୁଁ। ଆଉ ରଜରେ ମାନେ କଣ ସବୁ ଡ୍ରେସ୍ ନୂଆ ଡ୍ରେସ୍ ଫ୍ରେସ୍ ଆଣିଚ ନା ନାଇଁ?
ହଁ ନୂଆ ଡ୍ରେସ୍ ଆଣିଥିଲୁ ନୂଆଡ୍ରେସ ଶାଢୀ କରିଥିଲି
କଲର୍ ଆଣିଥିଲ କଣ ଆଣିଥିଲ?
ଉଁ- ହୁଁ ନୂଆ ଡ୍ରେସ୍ ତ ସବୁ ଭଲ ଭଲ। ନୂଆ ଡ୍ରେସ୍ ଆଣିଥିଲୁ ଆଉ।
ବହୁତ୍ ମଜା କରିଥିବ ତାହେଲେ ଆଉ ରଜରେ ଆଉ। ତମର ସେଠାରେ କିଛି ଅଫର ଚାଲୁନଥିଲା ରଜକୁ ମାନେ ଡ୍ରେସ ଫ୍ରେସ ଅଫର
ଉଁ ହୁଁ।
ହ୍ୟାଲୋ।
ହଁ ହଁ ହ୍ୟାଲୋ।
ହୁଁ କଣ ସବୁ ଚାଲିଥିଲା ଅଫର ସବୁ
ହଁ ସବୁ ଭଲ ଚାଲିଥିଲା ଆଉ ତ ଆଜିକାଲି ତ ସବୁ ରଜରେ ସବୁ ଭଲ ଭଲ ଡ୍ରେସ ପିନ୍ଧୁଛନ୍ତି ସମ ଚେଷ୍ଟା କଲ ଭଲ। ସଜବାଜ ହଉଛନ୍ତି କେତେ ସଜ ହଉଛନ୍ତି ଆମେ ବି ସଜବାଜ ସବୁ ହେଇଥିଲୁ।
ଉଁ ହୁଁ।
ହୁଁ ଆ ଶଯ ବାଜ ହେଇଥିବ ଉଁ
ହ ହ।
ଉୁଁ ହୁଁ।
ଆଉ ରଜ ତାହେଲେ ଏତେ ସବୁ କଥା କରୁଛ ନା ରଜରେ ମାନେ କେମିତି କଣ ମାନେ ଏ ରଜରେ ମାନେ ସେମାନେ ସବୁ ମାନେ ଆହୁରି ମଜା କରୁଥା ଆହୁରି କଣ କଣ ମଜା କରୁଛ। ତମ ଆଡେ ମାନେ ଖେଳ ରଜରେ ଖେଳ ହୁଏକିନା ନାହିଁ।
ହୁଁ ହୁଏ ରଜରେ ଖେଳ ହୁଏ ସବୁ
ହୁଏ ସବୁ।
ଏଇ ପୁଚି ଖେଳ ଆଉ ଗୋଟେ ଚାମୁଚ ବାସ୍କେଟ ବଲ। ଆଉ ସବୁ ଏମିତି ଭେରାଇଟ ସବୁ ହୁଏ ଆଉ
ଓହୋ ଏମିତି ତାହାଲେ କଥା ନା ଆଉ ଆଉ କଣ କୁହ ଆଉ?
ହୁଁ ହୁଁ।
ଆଉ ଯୋଉ
ରଜରେ ମାନେ ତମ ରଜରେ ମାନେ ପ୍ରଶ୍ନ ପଚାରିଥିବେ କିଛି? ତମ କୁଇଜି ଫୁଇଜି କିଛି କରୁନାହାନ୍ତି।
ହଁ କରୁଛନ୍ତି କୁଇଜ ଫୁଇଜି ସବୁ କୁଇଜ କରାହେଇଥିଲା କୁଇଜିରେ ସବୁ ପଚାର ଯେଉଁ ଯାକେ ଠିକ ଆସଂର ଦବ ତାକୁ ପେନ୍ ଟେ ପେନଟେ ତା ପାଇଁ ଆଉ ସବୁ ଭଲ ରଜ କରୁଥିଲେ ଆଉ
ଆଉ କଣ କରୁଥିଲ ରୋଷେଇ କଣ ଚାଲିଛି?
ଶୁଭୁନି?
ହଁ ସେଇ ରୋଷେଇ ରୋଷେଇ ରୋଷେଇ
ରୋଷେଇ ଚାଲିଛି ଆଉ
ରୋଷେଇ ସବୁ ଚାଲିଛି ନା
ହୁଁଁ ରୋଷେଇ ଚାଲିଛି ଆଉ
ଓ ହୁଁ। ଓ ଖାଇସାଈଲଣି?
ଙ୍କ କହିଲ?
ଖାଇ ସାର୍ଲଣି?
ଖାଇ ସାଇଲଣି ନା?
ଆଉ? ଆଉ ରଜରେ କିଛି ମାନେ ସଜେଇ ହେଇନ କିଛି ନା କ'ଣ ସଜେଇ ଚ?
ହଁ, ସଜେଇ ହେଇଥିଲି ନା।
ହୁଁ।
ଅ ଅଁ
ମେଘ ହଉଚି ଆଡ଼େ।
ହଁ, ଟିକେ ଟିକେ ପକଉଚି ବର୍ଷା ଆଉ।
ହୁ ହୁଁ
ବର୍ଷାଟା ହଉଚି ଟିକେ ଟିକେ ଆଉ।
ହଁ, ଗାଧୁଆ ପାଧୁଆ ସବୁ ସର୍ଲାଣି ଆଉ।
ଆଉ ତମର ଆଧୁଆ ପାଧୁଆ ସବୁ ସର୍ଲାଣି
ନାଁଇ ସରିନି, ଗାଧେଇନି